ହାଲୋ, ହଁ ଚିକେନ୍ ତକାରୀ ଫାଷ୍ଟ ଆ ପଣ ଚିକେନ୍ ଆଣିସାରିବେ ଧୁଆ ଧୁଇ କରି ଠିକ୍ସରେ ରଖିବେ। ତାପରେ ଗୋଟେ କଢ଼େଇରେ ତେଲ ଦେବେ, ତେଲ ଦେଇକି ଆଳୁ ଛୋଟ-ଛୋଟ ଆଳୁ କାଟିକି ଫାଷ୍ଟ ଭାଜି ନେବେ, ଭାଜି ନେଇକି ସେଇ ତେଲରେ ଆଉ ଟିକେ ତେଲ ଦେଇକି ପିଆଜ ପୁରା ପତଳା-ପତଳା କରି ପିଆଜ କାଟିବେ।
ଆଗ୍ୟା।
କି ପକେଇବେ, ସିଏ ଟିକେ ଗୋଲ୍ଡେନ ବ୍ରାଉନ୍ ହେଇଗଲା ପରେ ଫାଷ୍ଟ ଗୋଟେ ମିକ୍ସରରେ ନେବେ ଅଦା ରସୁଣ, ପିଆଜ ଆଉ ବିଲାତି ନେଇ ଗାଇଣ୍ଡର କରିଦେବେ, ସେଇ ପେଷ୍ଟ କୁ ଉଁ ସେଇ ପେଷ୍ଟକୁ ଉଁ ମାନେ ସେଇ ପିଆଜ ରେ ଦେବେ, ପିଆଜ ରେ ଦେଇ ସାରିଲା ପରେ ତାଦେରେ ଜିରା, ଧନିଆ, ଲଙ୍କାଗୁଣ୍ଡ, ଗରମ ମ ଉଁ ହଳଦୀ ଆଉ ଚିକେନ୍ ମସଲା ଏମ୍ତି ପ କେଇ ତାକୁ କଷିବେ ଚାରି ରୁ ପାଞ୍ଚ ମୀନଟି କଷି ସାଇଲା ପରେ ତାପରେ ମାନେ କଷି ସାଇଲା ପରେ ଆଳୁକୁ ପକେଇବା। ଆଳୁ ଆଉ ଚିକେନ ଧୁଆ ହେଇଥିବ ଯୋଉ ତାକୁ ପକେଇବେ ପକେଇକି ତା କୁ ବି ସେମତି ଦଶରୁ ପାଞ୍ଚ ମିଟି ଦଶ ରୁ ପାଞ୍ଚ ମିନଟି ତାକୁ କଷିବେ କଷି ସାଇଲା ପରେ ଘୋଡେଇ ଦେବେ ପାନ ଦଶ ମିନଟି ଘୋଡେଇ ସାଇଲା ପରେ
ଆଗ୍ୟା।
ଘୋଡେଇ ଦେଲା ପରେ ତାପରେ ପାଞ୍ଚ ରୁ ଦଶ ମିନିଟ୍ ହେଇଗଲେ ଟିକେ ଆଳୁ ସିଝି ଆସିଲା ପରେ ପାଣି ଦେଇଦେବେ, ପାଣି ଦେଇ ଦେଇକି ଆମେ ଯେତେ ସ କଷିବା ତାର ଆ ଆଇଁଷର ଗ୍ୟାସ୍ ଟା ସେତେ କମି କମି ଯିବ ନଲେ ଆମେ ଯଦି ସେ ଚିକେନ କୁ ନ କସିବା ତାଲେ ଆଇଁଷ ସେମିତି ଗନ୍ଧେଇବ ତାପରେ ପାଞ୍ଚ ଦଶ ମିନିଟ୍ ତ କଷା କଷି କରିକି ତାପରେ ପାଣି ଦବା ପାଣି ଦେଇକି ପାଞ୍ଚ ରୁ ପନ୍ଦର ମିନିଟ୍ ଆମେ ଘୋଡେଇ ନବା ଘୋଡେଇ ଦେଇକିଉଁ ଘୋଡେଇ ଦେଇକି ଛାଡିଦବା ପୁରା ସ୍ଲୋ ସ୍ଲୋ କର କି ଗ୍ୟାସ ଘୋଡ଼େଇ ଦେଇକି ଛାଡିଦବା ଘୋଡ଼େ ଦେଇକି ଛାଡିଦେଲା ପରେ ତାପରେ ଆପେ ଆପେ ହେଇଯିବ। ଆଉ ଦଶ ରୁ ପାଞ୍ଚ ମିନଟି ତାପରେ ଓହ୍ଲେଇକି ରଖି ସାଇଲା ପରେ ଆଉ
ହ୍ୟାଲୋ।
ଦଶ ରୁ ପାଞ୍ଚ ମିନଟି ପରେ ଉଁ ତା ଉପରେ ଗରମ ମସଲା କିଛି ଧନିଆ ପତ୍ର ପକେଇକି ଓହ୍ଲେଇ ଦେଲେ। ଏତିକି ବାସ୍ ଠିକ ଅଛି ଆଉ ଆଉ କିଛି ରେସିପି ଆଉ କିଛି ରେସିପି ଜାଣିବାକୁ ଚାହୁଁଚନ୍ତି କି?
ଆଜ୍ଞା।
କୋଉ ରେସିିପି କୁହନ୍ତୁ।
ପନିହିର ତକାରୀ କେମିତି ହବ?
କଣ, ପନିର ତକାରୀ ସେମିତି ହବ। ଫାଷ୍ଟ ପନିର କି ଛୋଟ ଛୋଟ ସାଇଜ ରେ କାଟି ନେବେ କାଟିକି ଉଁ ଉଁ ତାପରେ ସେ ପନିରକୁ ଆମେ ଟିକେ ହାଇ ପ୍ଲେଟରେ ମାନେ ତେଲକୁ ଟିକେ ଅଧିକ ଗରମ କରିକି ତା ଦେଏରେ ଛାଣିବା ପନିରକୁ ଛାଣିବା। ପନିର ଛାଣି ସାଇଲା ପରେ ସେଇ ତେଲରେ ଗୋ ଗୋ ଗୋଟା ଗୋଟା ମସଲା ଦେବେ ଗୋଟା ମସ ଟା ସବୁ ଯେକୌଣସି ଅଛି ସେ ଗୋଟା ମସଲା ଦେଇକି ପିଆଜ ପକେଇକି ତାକୁ ଭାଜିବେ ଫାଷ୍ଟ ସେମତି ସେଇ ପ୍ରୋସେସ ରେ ସେମିତି ଉଁ କିଛି ମାନେ ଅଦା ରସୁଣ ପିଆଜ ବିଲାତି କିଛି ତା ଦେହରେ କାଜୁ ବି ଆଡ କରିପାରିବେ। କାଜୁ ଆଡ କରି ଗ୍ରାଇଣ୍ଡର କରିଦେବେ ଗ୍ରାଇଣ୍ଡର କରିକି ସେଇ ପିଆଜ ରେ ସେ ମସଲା ଟା ଦେଇଦେବେ ଦେଇ ସାଇଲା ପରେ ତା ଦେହରେ ଜିରା ଧନିଆ ତାପରେ ଉଁ ମାନ ଗୋଟେ ପନିର ମସଲା ସେମିତି ତାକୁ ପକେଇ କଷିବେ କଷି ସାଇଲା ପରେ ଆଳୁ ଆଉ ପନିର କୁ ସେମତି ପକେଇ ଦେଇକି ଚାରି ରୁ ପାଞ୍ଚ ମିନିଟ କଷିବେ ତାକୁ। କସି ସାଇଲା ପରେ ଘୋଡେଇ ଦେବେ ପାଞ୍ଚରୁ ପନ୍ଦର ଖଣ୍ଡ ଘୋଡେଇ ଦେବେ। ଘୋଡ଼େଇ ଦେଇକି ମାନେ ଘୋଡ଼େଇ ଦେବେ ଘୋଡ଼େଇ ଦେଇ ସାରିଲା ପରେ ତାକୁ ଭାଆର କରିବ ଭାଆର କରିକି ଦେଖିବା ଆଳୁ ଟିକେ ସିଝି ଆସିଥିବ ଯଦି ପାଣି ଦେଇଦବା ପାଣି ଦେଇ ସାରିଲା ପରେ ଓ ସେମତି ପାଣି ଦେବେ ପାଣି ଦେବେ ଯେମିତି ତାପରେ ଆଉରି ପଁ ପନ୍ଦର ମିନିଟ ଖଣ୍ଡେ ଘୋଡେଇ ଦବ ପୁରା ସ୍ଲୋରେ ଗ୍ୟାସ୍ ସ୍ଲୋ କରିକି ସିମ୍ କରିକି ଘୋଡେଇ ଦେବେ ଘୋଡେଇ ଦେଲା ପରେ ଆଁ ଦେଖିବୁ ମାନେ ହଁ ହେଇଯିବ ଯେମତି ତାକୁ ସେମତି ଓହ୍ଲେଇ ଦେଇକି ଓହ୍ଲେଇ ଦେଇକି ଧନିଆ ପତ୍ରରେ ଗାର୍ନିସିଂ କରିବଏମିତି। ଆଉ କିଛି ରୋଷେଇ ଜାଣିବାକୁ ଚାହୁଁଛ ନ୍ତି ଯଦି କୁହନ୍ତୁ। ନାଇଁ ମୁଁ ଏବେ ବାସ୍ ମୁଁ ବସିଚ। ଆମ ଘର ଉଁ ଏବେ ବସିଚି ଜଷ୍ଟ ଖାଇ ପିଇକିନା ତମେ କଣ କରୁଚ? ଆଚ୍ଛା ହଁ ଆମର ବି ଇଆଡେ ବି ବର୍ଷା ହୋଉ ଛି ଆଉ ଆପଣଙ୍କୁ ସେଠି କି ଭଲ କିଛି ଖାଇବା କୋଉଠି ମିଳେ?
ହଁ ଆମେ ଏଇ ଛକ ଉପ
ହୁଁ ହଁ ଆମର ବି ସେମିତି ଏଠି ଭଲରେ ବି ମାନେ ଏଠି ବି ବୋହୁତ ଭଲ ଭଲ ଖାଇବା ବି ମିଳେ। ହୁଁ ପ୍ୟାଣ୍ଟ୍ ସାର୍ଟ ବି ଭଲ ହେ କିରୀ ହୋଉଚି। ଆଉ ଭଲ ଏଇଠି ବି ଭଲ ରେଟ୍ ରେ ବି ମିଳୁ ଚି ଆଉ ଏଇଠି ବାଦାମବାଡି ବୋଲି ଗୋଟେ ଅଛି ଜାଗା ସେ ବାଦାମବାଡିରେ ହିଁ ଭଲ ପ୍ୟାଣ୍ଟ ସାର୍ଟ ମିଳେ। ଆଉ ସେ ଠି ଭଲ ରେଟ୍ ରେ ବି ମିଳେ। ସେମିତି ଆଉ ର ରଜକୁ ସେଇ ଉଁ ଏ ଠୁ ଆଣିଥିଲି ବାଦାମବାଡିରୁ ହିଁ ପ୍ୟାଣ୍ଟ୍ ସାର୍ଟ ଆଣିଥିଲି ଭଲ ରେଟ୍ ରେ ଟୁଙ୍ଗି ମାର୍କେଟ୍ ବୋଲି ଅଛି ଗୋଟେ ଏଇଠି। ଭଲ ମାର୍କେଟ ଅଛି। ଭଲ ବି ଇଏ ଅଛି ହୁଁ। ଆଉ ଆପଣ ହଁ ମୋ ଦେହ ଭଲ ଅଛି, ଆପଣଙ୍କ ଦେହ ଭଲ ଅଛି ତ?
ହଁ ଦେହ ଭଲ ଅଛି।
ଉଁ ହୁଁ ଆଉ ତମ ଘରେ ସବୁ କେମିତି ଅଛନ୍ତି?
ଆମ ଘରେ ସବୁ ଠିକ୍ ଠାକ୍ ସବୁ ଭଲ।
ହୁଁ
ଆଉ ତମ ଘରେ ଠିକ୍ ଠାକ୍ ସବୁ?
ହଁ ଆମ ଘରେ ସବୁ ଠିକ୍ ଠାକ୍ ଅଛି। ତମ ଘରେ କିଏ କିଏ ଅଛନ୍ତି?
ଆମ ଘରେ ବାପା ଅଛନ୍ତି ମାମା ଅଛନ୍ତ ଦି ଦି ଅଛନ୍ତି ଭାଇ ଅଛନ୍ତି ଭୋଉଣୀ ଅଛି। ଆଉ ଆପଣଙ୍କ ଘରେ?
ଆମ ଘରେ ସେମତି ବୋଉ ବାପା ଭାଇ ମୋ ଦି ଭୋଉଣୀ ମୋ ବଡ ବୋଉ ବଡ ବାପା ସମ ମୋ ଦି ତିନିଟା ଦିଦି ମୋର ଆଉ ଗୋଟେ ଭାଇ ଏମିତି ସବୁ ଆଉ।
ଅଁ ହଁ ଆଉ କଣ ରୋଷେଇ ବାସ ହବ?
ରୋଷେଇ ଏବେ ଭାତ ବସିଥିଲା ଚୁଲିରେ ଜଷ୍ଟ ଓଲ୍ଲେଇ କି ଆଣିଲି ଏବେ ତରକାରୀ ବସେଇବି ମାଛ ତରକାରୀ। ମମି ଏଇଠି ରୋଷେଇ ବିି କରୁଚନ୍ତି।
ଓହୋ ଆଉ ତମ ଭାଇ କଣ କାମ କରୁଚନ୍ତି?
ମୋ ଭାଇ ଭାଇ ଏବେ ଗୋଟେ ମେଡିସିନ ଷ୍ଟୋର ରେ ଅଛନ୍ତି।
ଆଉ ତମ ଦି ଭଉଣି?
ମୋ ଦି ଭଉଣୀ ଏବେ ପଢୁଛନ୍ତି ମୋ ଗୋଟେ ଭଉଣୀ ପଢୁଛନ୍ତି ଦଶମରେ ଆଉ ଗୋଟେ ଭଉଣୀ ପଢୁଛନ୍ତି ସପ୍ତମରେ। ବି ଦଶମ ପାସ୍ କରିକି ଉଁ ଦି ବର୍ଷ ହେଲାଣି ଆଉ କଲେଜ୍ ଗଲିନି ଘର ପ୍ରୋବ୍ଲେମ ସକାଶେ। ଆଉ ସେଇଥିପାଇଁ ତ ଏଥର ବି ଭାବୁଛି ଏଥର ଆଡମିସନ କରିବି। ଆଡମିସନ କଲେ ମୁଁ କଲେଜ ଯିବି ଆଉ ମୋ ଦି ଭଉଣୀ କିନ୍ତୁ ପଢୁଛନ୍ତି ଏବେ ଗୋଟେ ଦଶମରେ ଆଉ ଗୋଟେ ସପ୍ତମରେ ପଢୁଚନୀ। ଆଉ ଆପଣଙ୍କ ପଢାପଢି କଣ?
ମୋର ସେଇ ଦଶମ ଏକ୍ଜାମ ଦେଇଛି ଆଉ।
ହୁଁ ଦେଇକି ଅଛନ୍ତି ଆପଣ?
ଆଜ୍ଞା।
ଆଚ୍ଛା ଆପଣ କଲେଜ୍ ଗଲେନି? କଲେଜ ଗଲିନି ବାବା କାମକୁ ଯାଇନଥିଲେତ ଓ ହୋ।
ଭାଇଙ୍କର ବି ଦେହ ଖରାପ ଥିଲା ସେଥିଲାଗି ଆଉ।
ହୁଁ ନାଇଁ ପଢ। ପଢିଲେ ହି ପଢିଲେ ହିଁ ଉଁ ପଢିଲେ ହିଁ ଆମେ ବି କିଛି ଇନକମ ବି ଭଲ କରିପାରିବା। ଠିକ ଅଛି ନା ଦେଖ ବାବା ଏଇଠି ତମ ଦେହ ଖରାପ ତମ ବାବାଙ୍କର। ସେଥିପାଇଁ ବି ଦେଖ ତମେ କିଛି ହେଲ୍ପ କରିପାରୁନଥିବ ଗୋଟେ ନିଜକୁ ଖରାପ ଲାଗିବ। ତମେ ବି ସେମିତି ପାଠ ପଢା ପଢି କର ମାନେ ଘର ଲୋକଙ୍କୁ ହେଲ୍ପ କରିବାକୁ ଚେଷ୍ଟା କର। ନା ସରକାର ତ ଆମ ପାଇଁ କେତେ ସୁବିଧା ଆଣି ସାରିଲାଣି। ଯେକୌଣସି ଭଲ ମାନେ କାମ ବି ଆଣିଛନ୍ତି ଝିଅ ପିଲା ପାଇଁ କିଛି ବି ମାନେ ଏତେ ବି ମାନେ ବହୁତ ଭଲ ଭଲ କାମ ଆଣିଛନ୍ତି ଯେକୌଣସି
ଆଉ ଏବେ ତମେ ଘରେ ବସିକି କଣ କରୁଚ?
ମୁଁ ଘରେ ବସିକି ଏବେ ମାନେ ପାର୍ଟ ଟାଇମ ଜବ କ ଯେକୌଣସି ମୁଁ ସିଲେଇ ଶିଖିବାକୁ ଯାଉଛି ସିଲେଇ ଶିଖିକି ମୋ ଘରେ ବି ମୁଁ ଗୋଟେ ମେସିନ ପକେଇଛି ମେସିନ ପକେଇ। କହିକି ମୁଁ ଯାହାବି ଯାହାର ଦରକାର ସିଲେଇ ପିଲେଇ ମୁଁ ତାଙ୍କ ମାନଙ୍କର ସିଲେଇ ବିଲେଇ କରୁଛି। ଆଉ ତାପରେ ଏମତି ସିଲେଇ ଫିଲେଇ ମୁ କରୁଛି। ତା ଦେହରେ ଯାହାବ ଇନ ହଉଛି ମୁଁ ଫୋ କରିବାକୁ ଚେଷ୍ଟ କରୁଛି। ମୁଁ କାଲି ଯେମିତି ସମସ୍ତେ ଚାହାନ୍ତି ନା ମାନେ ଫ୍ୟାମିଲି ଭଲରେ ଆମ ବି ସେମତି ଟେ ଭଲ ଖାଇବା ଭଲ ପିନ୍ଧିବା ଆମ ବି ସେମତି ସପୋର୍ଟ କଲେ ଆମେ ଭଲ ଖାଇପାରିବା ଭଲ ପିନ୍ଧି ପାରିବା। ଏମିତି ଆମେ ଇଏ କରିପାରିବା। ଆଉ ଆମେ ଯଦି କିଛି ନ କରିକି ଆମେ ବସିବା ଚୁପଚାପ ସେଇଟା ତ ଠିକ୍ ହବନ ନା ଆମେ ଜଣଙ୍କ ଉପରେ ଡିପେଣ୍ଡ କରି ବସିବା ଟା ଠିକ୍ ନୁହଁ ନା ଆଉ ଏମତି ଆଉ ଆଉ ସବୁ
ତମ୍ ତମ ସିଆଡ଼େ କଣ ଫେମସ୍?
ଆମର ଏ ଠି କଟକରେ ଦଶହରା ଫେମସ୍ ଦଶରା ନଭେମ୍ବର୍ ଡିସେମ୍ବର୍ ମାସ ଆଡ଼ୁକୁ ହୁଏ ଦଶ୍ ଶରା ଦଶରା ଆମର ଏଇଠି ବହୁତ ଫେମସ୍ ଯେକୌଣସି। ଦଶରାରେ ଆମର ସବୁ ଜା କାରେ ମଙ୍ଗଳା ଭାଗ ଚାନ୍ଦିନି ଚୌକ୍ ଆଉ ଚୌଧୁରୀ ବଜାର ରାଣୀହାଟ୍ ଏମତି ସବୁ ଜାଗାରେ ଯେକୌଣସି ଆମର ପୁରା ଉଁ ମା ଦୁର୍ଗା ହୁଅନ୍ତି ସେଠି ବି ଭଲ ଭଲ ମାନେ ମୂର୍ ତି ହୁଏ। ଭଲ ପରସେନ୍ ହୁଅ ଏଇ ଗୋଟେ ଦିନରେ ସବୁ ମେଢ଼ ବି ବିସର୍ଜନ ହୁଅନ୍ତି। ସେଠି ଭୋଉତ ଲୋକ ବି ହୁଅନ୍ତି ଦେଖ୍ ଦେଖିଆକୁ ଆଉ ଯେକୌଣସି ସବୁ ଭଲରେ ବି ମାନେ ଭଲ ମଁ ଭୋଉତ୍ ଭଲ ଏଠି ଫେମସ୍ ଅଛି ଦଶରା ଫେମସ୍ ଭଲ ହିମାଂଶୁ ଆଉ ଗୋଟେ ଜାଣିଥିବ ଐତିହାସିକ ବାଲିଯାତ୍ରା। ବାଲିଯାତ୍ରା ବି ଆମ ଏଇଠି ଭୋଉତ୍ ଫେମସ୍ ବର୍ଷୁକୁ ଥରେ ଆସେ ବାଲିଯାତ୍ରା ସା ତ ଥିନି ଆମ ଏରି ଏଠି ହୁଏ ଭୋଉତ୍ ଆମର ବାଲିଚିତ୍ରା ଏଠି ଭୋଉତ୍ ଫେମସ୍ ଯେ। ଆସନ୍ତୁ କେବେ ମୁଁ ଆପଣଙ୍କୁ ବାଲିଯାତ୍ରା ବୁଲେଇବି। ଦଶରାରେ ବି ବୁଲେଇବି ଆଉ ଏଠି ଆମର ଭଲ ଖାଇବା ବି ମିଳେ ଦହିବରା ଆଳୁଦମ୍। ଆଉ ଏମିତି ସବୁ ଆଉ।
ଓଃ।
ହଉ ଏମତି ହଁ ଆମ୍ ନି ଶ୍ଚିନ୍ତ ଆପଣଙ୍କୁ ଡାକିବୁ ଆପଣ ଆସିକି ଆମର ଏଠି ଠାକୁରଙ୍କ ଦର୍ଶ ହେନି କରିପାରିବେ ଆଉ ଉଁ ମାନେ ଭଲ ଭଲ ଖାଇବା ପିଇବା ବି କରିପାରିବେ।
ହୋଉ ହଉ ଆଉ।